ହ୍ୟାଲୋ।
ହଁ କଣ କରୁଚ?
ମୁଁ ଏଇଠି ନଡିଆ ପତ୍ର ଉଁଛୁଥିଲି।
ବଢିଆ କାମ ତ ଯାହାହେଲେ ଗୋଟେ କରୁଛ ଆଉ କଣ ଅଛି।
କଣ ଏମିତି ଥଣ୍ଡା ହେଇଯାଇଚି କି?
ପ୍ରବଳ ଥଣ୍ଡା ହେଇଯାଚି।
ହେଁ କଣ ମତେ ହେଇଥିଲା ତାପରେ ପରେ ପରେ ତମକୁ ହେଇଯାଇଚି ଥଣ୍ଡା।
ବର୍ଷା ହେଉଛି ନା।
ଅ ହ ହ। ହୁଁ।
ହେ ମତେ ଥଣ୍ଡା ଖରାଦିନ ଯା ସବୁ ପିଆ ହେଇଥିବ ତାପରେ ଯୋଉଟା ଦିନ ଧ ପିଆ ହେଇଥିବ ସବୁ ବାହାରିବ। ଅବସ୍ୟ ଏଇଆ କଲଡ୍ରିଙ୍କସ ତ ପିଆ ନାହିଁ ପଖାଳ ହେଇଚି।
ଓ ହ ହ।
ପଖାଳ ଖାଇବା ପାଇଁ ବାହାରିଲା ଆଉ ଥଣ୍ଡା ଆଉ।
ମେଡିସିନ ହାରିକା ଖାଇଚ?
ହଁ ମେଡିସିନ ଖାଇକି ଶୋଇଥିଲି ଥଣ୍ଡା ହବ ମାନେ ଜର ଟା ସିଓର।
ହଁ ବା।
ଜର ସିଅର୍ ଜର ହବନି ବୋଲି ମାନେ ନହିଁ।
ହୁଁ ତଣ୍ଟି ଫଣ୍ଟି ପଡିଯାଇଚି ତମର ଆଉ।
ଓ ନାଇଁ ବା ମୁଁ ମାନେ ଥଣ୍ଡା ହେଲେ ଆଉ ଖଟରୁ ଉଠେଇିବିନି ଶୋଇଚିର ଟୋଟାଲୀ ସଖା ସଳୁ ଏପର୍ଯ୍ୟନ୍ତ ହେଇଗଲା ଶୋଇଛି ସେଟା ସେମିତି ଶୁଭୁଛି। ଉଠିବାକୁ ହିଁ ଇଚ୍ଛା ହଉନି। ମୁଁ ଖାଏନି ଉଠି ମାନେ ସ କାଳୁ ଶୋ ଉଠିକି ଖାଲି ବ୍ରସ୍ କରିକି ଶୋଇଥିଲି ଖାଇବାକୁ ଇଚ୍ଛା ହୁଏନି ଥଣ୍ଡା ହେଲା। ଶୋଇଥିଲି ଶୋଇ ଶୋଇ ଦିଟା ବେଳେ ଆସିକି ଗଁ ମ ବୋଉ ଡାକିଲା। ଖା ଦିଟା ବେଳେ ଖାଇଛି ମାନେ ସକାଳୁ ଖାଇନାହାନ୍ତି ଶୋଇଚି ସେମିତି ସେ ଦି ଟା ବଳେ ଖାଇକି ପୁଣି ଶୋଇଲି।
ଭଲ ଏମିତି ଥଣ୍ଡା ଟା ହେଇଯାଇଚି ଦେହଟା ଅବାଗିଆ ଲାଗୁଥିବ ଆଉ।
ହଁ ବା ଭଲ ନ ଲାଗିଲେ କଣ ବିରକ୍ତି ଲାଗେନି ନା ମୋବାଇଲ ଦେଖିବା ପାଇଁ ଇଛା ହୁଏ ନା କଣ କରିବା ପାଇଁ ଇଛା ହୁଏ।
ହୁଁ ଚିଡ଼ଚିଡା ଚିଡ଼ଚିଡା ଲାଗୁଥିବ।
ହଁ ତମ ଆଡେ ବର୍ଷା ହଉଚି?
ହଁ ବା ଆଜି ସକାଳେ ଉଠେଇଥିଲା ବର୍ଷା ଉଠେଇଥିଲା ଖରା ବେଳ ପର୍ଯ୍ୟନ୍ତ ଟିକେ ଟିକେ ଝୁପ ଝୁପ ଝୁପ୍ ଝିପ୍ ଝିପ୍ ଏମିତି ପକେଇଲା। ଏବେ ଟିକେ ପାଗ ଫିଟି ଯାଇଛି ନାହିଁ ଏବେ ବର୍ଷା ଟିକେ ନାହିଁ।
ହଁ ସେ ସେଇୟା ହିଁ କରୁଛି କାଲି ସେମତି ବର୍ଷା ହେଇଥିଲା। ପାଗ ଫିଟିଗଲା ଦିଟା ପରେ ଏବେ ବି ଯାହାର ସବୁ ବାହାଘର ସେମାନଙ୍କର ମୁଣ୍ଡ ଘୁର
ହଁ ବା ଆମର ଅଛି ବା ଆଜି ଗୋଟେ ଖାଇବା ପିଆ ଅଛି ମାନେ କଣ କହିଲ? ଲ ହନୁମାନ ଚାଳିଶା ଗୋଟେ ଅଛି।
ହୁଁ ହୁଁ।
ଆଉ କାଲି ଗୋଟେ ରିସେପସନ ପାର୍ଟି ଅଛି।
ଆଉ ଏ ଯେ ରିସେପସନ କୁ ବର୍ଷା ହେଇଗଲା ସରିଲା ଆଉ ବର୍ଷା ନହବା ଦରକାର।
ହୁଁ।
ବର୍ଷା ହେଲେ ମାନେ ମେ ଏକ ତ ଏନ୍ଜୟ ହିଁ ହବନି ଦୁଇରେ ଖାଇବା ନଷ୍ଟ ହବ। ଆଉ ପଇସା ବି ନଷ୍ଟ ଯୋଉ ଡେକୋରେଟ୍ ହେରିକା ହେଇଥିବ ଆଉ ବହୁ ପୁଅ ଯାହାବି ହଉ ସେମାନଙ୍କୁ ଆଉ ଇ୍ଛା ହବ ଯାଇ ଷ୍ଟେଜ ରେ ବସିବା ପାଇଁ।
ହଁ।
ସେଇହିସାବରେ। ଆମର ବି ଗୋଟେ ରିସେପସନ୍ ପାର୍ଟି ଅଛି କାଲି ମୋ ସାଙ୍ଗର ହଁ ବା ବାହାଘର କାଲି ହେଇଥିଲା କାଲି ଆଉ କଣ ତମକୁ କାଲି କଲ କରିଛି।
ଓହୋ ନାଇଁବା ସେଇ ସକାଶେ ଆଉ।
ଥିଲା ଟିକେ ଯାଇଥିଲି ଆଉ ଆସିକି ଭଲ ଲାଗିବ ଶୋଇ ପଡିଥିଲି। ତାପରେ କାଲି ରିସେପସନ ଅଛି। ସେଇୟା ଭାବୁଥିଲି ମୁଁ କହିଲି ବର୍ଷା ଟା ନ ହୁଅନ୍ତା କି।
ହଁ ପାଟି ଟା ବର୍ବାଦ ଦେଇଯିବ ନା।
ହଁ ହଁ ପାଟି ତ ବର୍ବାଦ ହବ ଯଦି ଭଲରେ ସମସ୍ତଙ୍କର ବାହାଘର ହୁଏ ତ ବର୍ଷା ହେଲେ ଚଳିବ ଲୋକ ସପଟରେ କହନ୍ତି କି? ଆଉ ଯଦି ଟିକେ ଇଏ ମାନେ କାହାଘର ରାଜି ହୁଅନ୍ତିନି ଯିବା ଆସିବା ବାହାଘର ଟା ହେଇଯାଏ ତାହେଲେ ଲୋକ ଘରେ କନ୍ଦେଇକିରି ହେଇଛି ସେ ପାଇଁ ବର୍ଷା ହେଲା ତ ସେ ହିସାବରେ ଆଉ ଭଲ ହେଲେ କହିବେ ଯଦି ତମେ ମାନେ କୋଉଠି କିଛି ମାନେ ଇଏ କରିଥିବ କଥା ହଉଥିବ ଛାଡିଦବ ତ ଏଇଠି ଏମିତିକା ଝିଅ ଟା ପୁଅଟାକୁ ଛାଡିଦେଲା। ପୁଆଟା ଜୀବନ ହାରିଦେଲା ଯଦି ବାହା ହବ ମ୍ୟାରେଜ କରିବ। କହିବେ ଘର ଲୋକଙ୍କ ବିରୁଦ୍ଧରେ ଯାଇକି ହଁ ଘର ଲୋକଙ୍କ ବିରୁଦ୍ଧରେ ଯାଇକି ମ୍ୟାରେଜ କଲା। ଝିଅ ପିଲାଙ୍କ ଜୀବନ ହିଁ କଷ୍ଟ।
ସବୁ ମାନେ ପ୍ରତ୍ୟକ କଥାରେ ନେଗେଟିଭ ରେ ଶୁଣିବ ପଜିଟିଭରେ ବି ଶୁଣିବ।
ସବୁଥିରେ ଶୁଣିବ ମାନେ ସବ ବୁଥିରେ ହିଁ ଝିଅ ମାନଙ୍କ ଭୁଲ କୋଉଥିରେ ଏମିତି ନାହିଁ ସାଧାରଣ ଆମେ ଘରେ ଦେଖୁଛନ୍ତି ଯାହାବି କିଛି ହଉଛି ସବୁଥିରେ ମା ମାନଙ୍କର ଟିକେ କୋଉଠି କଣ ହେଲା। କୁହ
ଆଜିକାଲି ଆଉ ମାନେ ଝିଅ ପିଲା କେହି ବାଗ ନାହାନ୍ତି ବୁଝିଲ ଝିଅ ପିଲା ହିଁ ବେଶୀ ଏବେ ଇଏ ହେଇଗଲେ।
ନାଇଁ ନାଇଁ ହଁ ହଁ ଝିଅ ପିଲା ତ ଖରାପ ଝିଅ ପୁଅ ପିଲା ଯାହା ହେବେ ଝିଅ ପିଲା ସେ ସେ ହେଇଗଲଣି ତାଙ୍କଠୁ ଅଧିକ ମାରାତ୍ମକ ହେଇଗଲଣି। ମାନେ ତାଙ୍କ କଥା ନ କହିଲେ ଚଳେ ହଁ ପୁଅ ପିଲା ଯେତିକି ଡ୍ରିଙ୍କ କରୁନାହାନ୍ତି ଆଉ ଖାଉନାହାନ୍ତି ନିସା ଝିଅ ପିଲା ସେତିକି ଖାଇକି ବୁଲଛନ୍ତି କଟକ ଭୁବନେଶ୍ଵରରେ ସେମାନଙ୍କ ପାଇଁ ଆଉ ଯୋଉମାନେ ଭଲ ବି ରହିଲେ ଲୋକ ଭାବୁଛନ୍ତି ସି ପିଲା ଖରାପ। ତାଙ୍କ ପାଇଁ କେତେ ଜଣଙ୍କ ପାଇଁ ହଁ କେତେ ଜଣଙ୍କ ପାଇଁ ଖରାପି ଘରେ ଡରୁଛନ୍ତି ବାହାରକୁ ଛାଡିବା ପାଇଁ ଗଲେ।
ହୁଁ ହୁଁ ହୁଁ ହଷ୍ଟେଲ ଫଷ୍ଟେଲରେ ହଷ୍ଟେଲ ଫଷ୍ଟେଲରେ ଛା ନଦୀ ନେବା ଆ ଘରୁ।
ଓ ଘରେ ଛାଡୁନାହାନ୍ତି ହଷ୍ଟେଲ୍ ମାନେ ଯଦି ଦିଷ ହେଲାଣି ବାହାରୁଛି ଯିବି ବୋ କିଛି ନାଇଁ ଘରେ କାହିଁ ବସିବ। ଯୋଉଠି ହେଲେ ଯାଇତ ଯାହା କରିବ ନା ନାଇଁ।
ହୁଁ ହୁଁ।
ପଢେଇବା ପାଇଁ ଆଉ ଏଠି ଆମ ପାଖ ଆଖରେ ସ୍କୁଲ ବୁଝିକି ରହିଲେ ମାନେ ଟେନ୍ସନ୍। ସବୁ ପ୍ରକାର ଟେନ୍ସନ୍ ଦେବେ ତମେ ନିଜେ ପଢି ହି ପାରିବନି। ତ ଯାଇକ କଟକ ଭୁବନେଶ୍ୱର ଠିକ୍ ଇଂଲିଶ ମିଡିୟମ୍। ଘରେ ଛାଡୁନାହାଁନ୍ତି ଏକା ରହିବୁ। ଏ ଭାଇ ଏକା ରହିବିରି ମୋ ସଇତ କିଏ ରହିବ ଏକା ତ ରହିବାକୁ ପଡିବ ନା ନାଇଁ। ଆଉ ଗୋଟେ କଥା ଆମେ ଯାହା ଆମେ ଯଦି ନିଜେ ଖରାପ ହବାକୁ ଚାହିଁବା ହବା। ହଜାର ପିଲା ଚାହିଁଲେ ବା ମୁଁ କରିପାରିବେନି। ଆଉ ଯଦି ଆମେ ହଁ।
କିନ୍ତୁ ସାଙ୍ଗରେ ରହିଲେ ଲୋକମାନେ ମନେକର ଯଦି ଏଇ ପିଲା ଟା ଖରାପ ନ ହେଇଥିବ ବି ତା ସାଙ୍ଗରେ ରହୁଛି ମାନେ ସେ ଖରାପ ହେଇଥିବ କାଳେ ବୋଲି ସେଇ ଡର।
କହିବେ ବା ତମକୁ ଦେଖିଦେବେ ଯଦି ଖରାପ ପିଲାଙ୍କ ସହିତ କହିବେ ଏ ପିଲା ଟା ଖରାପ ଖରାପ ନଥିଲା କଣ ଖରାପ ପିଲା ସହିତ ମିଶିଥାନ୍ତା କି? ଏଇଆହି କହିବେ ସେଇଟା ତ ଠିକ୍ କଥା। ବାହାରକୁ ଗଲେ ଆଉ କଣ କିଏ କାହା ସହିତ ମିଶୁଛନ୍ତି। ସମସ୍ତଙ୍କ ସହିତ ଭଲ। ନିଜ କାମ ନିଜେ କର। ହେଲେରେ ତ ସେଇଟା ବୁଝିବାକୁ ନାରାଜ୍ ନା। ଘରୁ କୁଆଡେ ଛାଡିଦେଲେ
ଛାଡୁନାହାନ୍ତି ବା କୋଉଠୁ ତ ଛାଡୁନାହାଁନ୍ତି ଆଉ। ଆମର ଏପଟରେ ଆମର ଏପଟରେ ମାନେ ମାନେ ପ୍ରତି ପ୍ରାୟ ଆମ ଗାଁର ପ୍ରାୟ ଝିଅଙ୍କର ମାନେ ସବୁ ଲଭ୍ ରିଲେସନ୍ ଅଛି।
ହଁ ହଁ ହଁ।
ତ ଘରେ ତାଙ୍କ ସାଙ୍ଗରେ ଛାଡିବା ପାଇଁ ପୁରା ନାରାଜ୍। ନା ନାଇଁ ତମେ ଯିବା ଦରକାର ନାଇଁ କି ବାହାରକୁ ଯିବା ଦରକାର ନାଇଁ। କି ତାଙ୍କ ସାଙ୍ଗରେ ବସିବା ଦରକାର୍ ନାଁଇ। ଆମର ଘରେ ରୁହ ବାସ୍ ସରିଲା। କିଛି ଦରକାର ନାହିଁ। ଯଦି ଇଚ୍ଛା ହଉଛି ମୋବାଇଲ୍ ଦେଖ କି ଟିଭି ଦେଖ।
ମୁଁ ଯିବ ଆମ ଘରେ ଯଦି କୁଆଡେ ବାହାରକୁ ଯାଇ କେବେ ମୋ ସାଙ୍ଗ ମାନଙ୍କ ସହିତ ଆ ମାନେ ହେଇଗଲାଣି ମତେ ସାଙ୍ଗମାନଙ୍କ ସହିତ ମୁଁ କୁଆଡେ ହିଁ ବୁଲିବାକୁ ଯାଏନି। ଯଦି ଯାଏ ମୋ ଭାଇ ଅଛି ଘରେ ମୋ ଭାଇ ନେଇକି ଯାଏ। ଯୋଉଠିକି ବି ଇଛା ହବ। ଆଉ ବାପା କହିଲେ ବୁଲି ଯିବାର ଅଛି ବୁଲିବାକୁ। ଆମର ଏଇଠି ଗୋରେଖନାଥ ସାରଳା ମୋର ପ୍ରାୟ ଇଚ୍ଛା ହୁଏ ଗୋରେଖନାଥ ସାରଳା ଯିବା ପାଇଁ। ତ ମୁଁ ଯାଏ। ମୋ ଭାଇ ସହିତ ଯାଏ। ମୁଁ କେବେ ସାଙ୍ଗ ମାନଙ୍କ ସହିତ କୁଆଡେ ବୁଲିବାକୁ ହିଁ ଯାଇନି। ପୁରୀ ହଉ କି ଯାହା ବି ଯା ଜାଗା ହଉ ସବୁ ଆମ ଫ୍ୟାମିଲି ପିଲାଙ୍କ ସହ ବୁଲିବାକୁ ଘର ଲୋକ କେବେ ମାନେ ଛାଡୁନାହାଁନ୍ତି। ମାନେ ଆମେ ଖରାପ ବୋଲି ନୁହଁ। କହିବା କଥା କି ଖରାପ ପିଲାଙ୍କ ସହିତ ଯିବ କଣ ପାଇଁ?
ଯିବ କଣ ପାଇଁ ଆମେ ବି ଯଦି କହିବୁ ନା ନାଇଁ। ସିଏ ଏମିତିଆ ନୁହଁ ନା ମାନେ ନୁହଁ କଣ ଯଦି ସିଏ ଭଲ ପାଉଛି ମାନେ ତମେ ଯାଇଥା କାଳେ ସେ ତାକୁ ଡାକିଦବ ଆମ ଗାଁରୁ କିଏ କାଳେ ଦେଖିଦବ ଇଏ କରିବ ସିଏ କରିବ। ଏଇ କଥା ପାଇଁ ଛାଡୁନାହାଁନ୍ତି। ଡର ତାଙ୍କୁ ଏଇ ଜିନିଷ କାଳେ ଆମ ଝିଅ ବିରୁଦ୍ଧରେ କିଛି କହିଦେବେ କିଏ।
ହଁ କଥା ହଉଛି ସେଠି ଆଉ ମୁଁ ବି ମାନେ ମତେ ବି ସତ କଥା ମାନେ ଅଭ୍ୟାସରେ ଗୋଟେ ପର ଣି ମୁଁ ବି ସାଙ୍ଗମାନଙ୍କ ସହିତ ମତେ ସାଙ୍ଗ ଯଦି ବି ଡାକନ୍ତି କି ଘରେ କିଏ କହିବେ ମୁଁ କହୁଛି ଘରେ ଯିବା ଆମେ ମୁଁ ମୋ ପଟୁ ମନା କରେ ମୁଁ ଯିବିନି। ଆଜିିକାଲି ଆଗବି ସେଇଆ ହେଲାଣି। ସାଙ୍ଗମାନୋ ହିଁ ଫସେଇ ଦଉଛନ୍ତି। ତମେ ଯାଇଥିବ ସେମାନେ ସେମାନେ ଯେମିତି ତାଙ୍କ ସହିତ ଅଲଗା କୋଉଠି ବୁଲିବାକୁ ପଳେଇବ। ତମେ ଏକା ହେଇଯିବ କି ସେ ପୁଅ ସହିତ ଆଉ ଯଦି କିଏ ପୁଅ ଆସିଥିବେ ଭାଇ ତମକୁ ହଇରାଣ କରି ଟା ସିଓର।
ସିଅର ଯାହା କହିଲ।
ନିଜେ ବିି ସତର୍କ ହବା ଭଲ। ମୁଁ ଆଉ ମୁଁ କୁଆଡେ ବି ଯାଏନି ସାଙ୍ଗମାନଙ୍କ ସହିତ। ମତେ ସବୁବେଳେ ମୋ ସାଙ୍ଗମାନେ କହିବେ ଆଉ ସମସ୍ତେ ସେ ବୁଲୁଚନ୍ତି ତୁ ହିଁ ଗୋଟେ ପିଲା ଯିଏ ଆସୁନୁ। ମୁଁ କଇଲି ନାଇଁ ମୁଁ ଆସୁନି ନୁହଁ ମୋତେ ଭଲ ଭଲ ହିଁ ଲାଗେନି। ଘରେ ତ ଘରେ ମନା କରନ୍ତି ବୁଲିବା ପାଇଁ ଘରେ ତ କହୁଛନ୍ତି ନା ଆମ ସହିତ ଚାଲ ବୁଲିବା ପାଇଁ। ମୁଁ ତ ଯାଉଛି ମୋର ଅସୁବିଧା କଣ ଅଛି? ଆଉ ସେମାନଙ୍କ ସହିତ ବା ଆଜିକାଲିକା ଝିଅ ପିଲା ସାଙ୍ଗ ହିଁ ସବୁଠୁ ବେକାର।
ସବୁଠୁ ବେକାର କିନ୍ତୁ ଗୋଟେ ଦେଖିଥିବ ଆଉ ଗୋଟେ କଥା ଜିନିଷ ଲକ୍ଷ୍ୟ କରିଥବ। ଆମେ ଗୋଟେ ଝିଅ ପିଲାର ଫ୍ରେଣ୍ଡସିପ ଯେତେ ଲଙ୍ଗ ଲାଷ୍ଟିଙ୍ଗ ନୁହଁ, ଗୋଟେ ଦି ଜଣ ପୁଅ ପିଲା ପୁଅ ପିଲାଙ୍କର ମାନେ ଫ୍ରେଣ୍ଡସି ସିପ୍ ଟା ସେତେ ଲଙ୍ଗ ଲାଷ୍ଟିଂ।
ହଁ ସେୟା ବା ଲଙ୍ଗ ଲାଷ୍ଟି କାହିଁକି, ଯଦି ଗୋଟେ ପୁଅଟେ ମାନେ ଭଲ ପିଲା କିଏ ତମେ ସାଙ୍ଗ ହେଇ ଯାଇ ଝିଅ ପିଲା ଅଛି, ତାଙ୍କ ସହିତ ଲଙ୍ଗ ଲାଷ୍ଟିଙ୍ଗ ଷ୍ଟିଙ୍ଗ ହବ କିନ୍ତୁ ଝିଅଙ୍କ ସହିତ ଫ୍ରେଣ୍ଡସିପ କଟିଯିବ।
କଟିଯିବ କଟିଯିବ। ଛୋଟ ଛୋଟ କଥା ନେଇ ମାନେ ଆର୍ଗୁମେଣ୍ଟ ଚାଲିବ ଇଏ
ହଁ କଟି କଟିଯିବ ବା କିନ୍ତୁ ପୁଅ ପିଲାଙ୍କ ସହିତ ଫ୍ରେଣ୍ଡସିପ ରଖ ତମକୁ ସେ ହେଲ୍ପ କରିବେ, ଯୋଉ ଜିନିଷ ହଉ ହେଲ୍ପ କରିବେ କି ସବୁ ଜିନିଷରେ ସେମାନେ ତାଙ୍କର ଆସିବ ଇଏ କିନ୍ତୁ
ହୁଁ ଏମାନେ କାହର ନୁହଁନ୍ତି। ସତକଥା ଏଇଟା ଆମେ ଝିଅ ପିଲା ବୋଲି କହୁନୁ କିନ୍ତୁ ଏଇଟା ଅଛି ଗୋଟେ ଝିଅ ପିଲା ଆଉ ଗୋଟେ ଝିଅ ପିଲା ଖୁସି ସହିପାରେନି।
କଣ ପାଇଁ କେଜାଣି ସେଇଟା ମାନେ ସେମାନଙ୍କର କଣ, ସବୁ ଝିଅ ପିଲା କଣ ସମାନ କିନ୍ତୁ କଣ
ନାଇଁ ନାଇଁ ସବୁ ନୁହେଁ ସବୁ ନୁହେଁ। ସେମିତି କହିଲେ ତ ପୁରା ଆମେ ଝିଅ ପିଲା ଜା ତିଟା ହିଁ ଖରାପ ହେଇଯିବ। ଅଛି କେତେ ଜଣ ଅଛି
କେତେ ଜଣ ଅଛନ୍ତି, ସେମାନେ କଣ ପାଇଁ ଏମିତି ହୁଅନ୍ତି କେଜାଣି। ପୁଅ ପିଲା ହେଲେ ସବୁଠୁ ବେଟର। କୋଉ ଗୋଟେ ତମେ ଦେଖ କୋଉ ଗୋଟେ କିଛି ପରିସ୍ଥିତିରେ ଫସିଥିବ ସେମାନଙ୍କୁ କଲ୍ କରିବ ସେମାନେ ମନା କରିଦେବେ, କିନ୍ତୁ ପୁଅ ପିଲା ହଁ ମାରି ଆସିବେ କି ତମକୁ ହେଲ୍ପ କରିବେ। ସେଇଟା ହଉଛି କଥା। ଆମେ ଯାଉ ଗ୍ରୁପ ହେଇକି ଏକ୍ଜାମ୍ ଦବାକୁ ସେ ମାନେ ପୁଅ ପିଲା ଯେତିକି ହେଲ୍ପ କରନ୍ତି ଆଉ ଯେତିକି ସାହାଯ୍ୟ କରନ୍ତି ଝିଅ ପିଲା ସେତିକି ନୁହେଁ। ତମେ ମାନେ ପୁଅ ପିଲାଙ୍କ ସହିତ କ ମ୍ଫଟେବୁଲ ହେଇପାରିବ କିନ୍ତୁ ଝିଅ ପିଲାଙ୍କ ସହିତ ନୁହଁ। ସେମାନଙ୍କର ଇଗୋ ମାନେ କଥା ହେବେନି ପଦେ ପଦେ କଥା ହେବେ। ହଁ କଣ ପାଇଁ ଏ ମତି ହୁଅନ୍ତି ମୁଁ ବି ନିଜେ ବୁଝିପାରେନି। ମତେ ମତେ ଏମିତି ହେଲେ ମୁଁ ହଁ ମୁଁ ଚାହେଁ ଯେ ମୁଁ ନହେଲେ ଏକା ରହିଯିବି, ମୋର ଦରକାର ନାହିଁ ଏମିତିକା ସାଙ୍ଗ। ମୁଁ ଏଇ ଏଇ ପାଇଁ ମୋର ସାଙ୍ଗ ହିଁ କେହି ନାହା ନାହାଁନ୍ତି। ମୋର ମଧ୍ୟ ହାର୍ଡଲି ଆଠ ଦଶ ଜଣ ବୋଧେ ସାଙ୍ଗ ଅଛନ୍ତି। ମାନେ ଭଲ ଭଲ। ମୁଁ ମାନେ ଯେମିତି ସମସ୍ତଙ୍କ ସହିତ ଇଏରେ ମିଶେ କି ତୁ ଏମତି ଯିଏ କଥାବାର୍ତ୍ତା କରି, ଇଗୋ ଦେଖେଇଲେ ମୋର କଥା ହବାର ନାହିଁ। ଆଜିକାଲିକା ସେୟା। ହଉ ରଖୁଛି ଆଉ ତମେ ଯାଅ
ହଁ ହୁଁ ହୁଁ।